ଶୁଣିପାରନ୍ତି, ଶୁଣି ପାରୁଛନ୍ତି। ଆଜ୍ଞା ଆପଣ କଣ କରୁ ଥିଲେ।
ନାଇଁ ଏଠି। କଣ କହିଲ? କିଛି ବି ଶୁଭୁନି।
ଶୁଭୁ ନାହିଁ ରୁହ ଗୋଟେ
ହଁ ଶାଗୁ ଖାଇବି। ତମର ବୋଧେ ଯୋଉ କିଛି ଅସୁବିଧା ହଉଛି ଟୋଟାଲି କିଛି କଥା ହିଁ ଶୁଭୁନି।
ଏ ଏଇ ଯୋଉ ବୋଉ କ ନା ନା ଆପଣଙ୍କ ମାତାଶ୍ରୀ ତାଙ୍କ ଫୋନରେ
ମୋ କଥା ଶୁଭୁଛି ଠିକ ଠାକ ତମ କଥା କିନ୍ତୁ କଟୁଛି।
ଦିନରେ କଥା ଯୋଉ ବଡ ପଙ୍ଖାଟି ସେକା ସେ ବୋଧେ ଶୁଭୁ ନଥିଲା।
ତମ କଥା ଟୋଟାଲି କ୍ଲିୟର ହଉନି ଭାଉଜ ଏ କଟିଯିବ।
ଶୁଭୁଛି। ଶୁଣିପାରୁଛ।
ପେଁ ପେଁ ପେଁ ପେଁ ହଉଛି।
ଅ ଏଥର ଶୁଣି ପାରିଲ।
ହଁ ହଁ ଏବେ ଶୁଭିଲା।
ଆଚ୍ଛା।
ହୁଁ ହୁଁ ସମସ୍ତେ ଖାଉଛନ୍ତି।
ଆଛା ପଖାଳ ଆଉ।
ନାଇଁ କରିଛନ୍ତି ଭାତ ତରକାରୀ କରିଦେଇଛନ୍ତି। ଭାତ ତରକାରୀ କରିଦେଇ
ହଁ ଭାତ ପୋଟଳ ଆଉ